ପ୍ରୋବେଲମ୍ ପାଇଁ ଠି ଜଏନୀଙ୍ଗ ହେଇ ରହିଯାଉଛି। ଜୋର୍ ସୋର୍ ରେ।
ହଁ ବର୍ଷା ହେଇଛି ନା ହେଇନି ତମ ଆଡେ।
ନାଇଁ ଆଜି ତ ସକାଳେ ବହୁତ ମାନେ ବହୁତ ଖରା ହେଇଥିଲା ଗରମ କରୁଥିଲା ରାତିରେ କାହିଁ ସେମି ବି ଗରମ କରୁଛି ବର୍ଷା ଉଠେଇ ନାହିଁ।
ଉଠେଇନି ଏବେ ଟିକେ ଟିକେ ମତେ ବଜାର ଅଛି ଦେଖୁଛି ମାନେ ମେଘୁଆ ଟାଇପ ରେ ହେଇଯାଇଛି। କିନ୍ତୁ ହବା ଦରକାର ଆଜ୍ଞା ଏତେ ଗରମ୍ ହଉଛି ମାନେ ଅଲଗା ପ୍ରକାର କାର ପରା।
ଆମର ହେବନି ଲାଗୁଛି କାରଣ ଆକାଶରେ ତ ତାରା ଦେଖା ଯାଉଛି।
ଆମର ଦେଖା ଯାଉଥିଲା କାଇହିଁ ଏବେ ଢାଙ୍କି ଦେଇଛି କିନ୍ତୁ।
ତେବେ ହବ ଆଉ।
ବହୁତ ଡେଞ୍ଜର ଏତେ ଖରା ହଉଛି ବର୍ଷା ଦିନରେ ଏତେ ଖରା ଯେ ଦେଖିଲାବେଳକୁ ଚାଷ ଏପଟରେ କିଛି ହେଇନି ଏଯାଏ ତମ ସେପଟରେ?
ଆମର ବି ହେଇନାହିଁ।
ସେଇଟା ତ ପ୍ରୋବ୍ଲେମ ରହୁଛି କାହିଁକି ନା ନା ବର୍ଷା ଟା ହେଲେ କଣ କେମିତି ହବ।
ବର୍ଷା ଦିନ ରେ ତାର
ଏଇ ବର୍ଷ ବର୍ଷା ବହୁତ କମ୍।
ବହୁତ ତ କଣ ରଜରେ ଦେଖିଲା ବେଳ ରଜ ତ ଆମର କେଣ କେମତି? କୁଆଡେ ଯାଇଥିଲା ନା ଏମିତି ଘରେ ହିଁ ରଜ ପାଳିଲ?
ସେମିତି କୁଆଡେ ଯାଇନି।
ଘରେ
ହୁଁ ଘରେ ଥରେ ଯାଇଥିଲି ଫାଷ୍ଟ ଦିନ ଯୋଉ ଯାଇଥିଲି।
ହଉ ତମକୁ ଯ ଇଏ ତମର କଣ ଫେବରାଇଟ ଡିସ୍ କୋଉଟା ଭଲ ଲାଗେ ଆଇଁଷରେ ଭଲ ଲାଗେ କେ ନା ନିରାମିଷରେ?
ମୋତେ ଆଇଁଷରେ ଭଲ ଲାଗେ କଣ? ଚିଲ୍ଲି ଭଲ ଲାଗେ ଯେଉଁ ମାଉଁସ ଚିଲ୍ଲି।
ହଁ।
ଆଉ ନିରାମିଷ ରେ ସେମିତି ପନିର ଭଲ ଲାଗେ ବାସ୍ ଆଉ ସେମିତି କିଛି ନାହିଁ। ପନିର ଆଉ ଏଇ ଯୋଉ ମସରୁମ ଭଲ ଲାଗେ।
ଆଚ୍ଛା। ସେତିକି ଆଉ ଭଲ ଆଉ କଣ ବନେଇ ଆସେ ତମକୁ ଆଇଁଷ ଭଲ ନା ନିରାମିଷ ଭଲ ବନେଇ ଆସେ?
ସେମିତି ତ ସେମିତି ବେଶୀ କିଛି ଖାସ୍ ତିଆରି କରିପାରେନି ବାସ୍ ଜାଣିଛି କଣ? ଯେମିତି ମଟର ତରକାରୀ ଯୋଉ ମଟର ଗୁଗୁନି। ହୁଁ ଭୁଗିନୀ ଜାଣିଛି ଆଉ
ଭୁୋଗିନି ନା ଘୁୋଗୁନି ସେଇଟା?
ହଁ ସେମିତି ମିତିି ଭୁଗୀନି ବି କୁହନ୍ତି ଘୁଗୁନୀ ବି
ଏ ମୁଁ ନୂଆ ନା ଶୁଣିଲି ଭୁଗିନି ବୋଲି କେଉଁ ନା ସର ବା ସୁରରେଆକୁଅନ୍ତି ନା।
ହ ହଁ। ଆଉ କଣ ଆଉ ଆଳୁ ତରକାରୀ ଜାଣିଛି ଡାଲମା ଜାଣିଚ ଡ଼ାଲମା ତ ନୁଁହେ ଡାଲି
ଆଉ ସେ ଯୋଉ ବାଲେଶ୍ଵରର ଯୋଉ କେସ୍ ଟା ହେଲା ତମେ କଣ କେମିତି ରହିଲା? ଭୟଟା
କଣ କେସ୍ ଟା?
ବାଲେଶ୍ୱର ଯୋଉ ଆକ୍ସିଡେଣ୍ଟ ହେଲା।
ଅ ହଁ ହଁ।
ସେଇଟା କଣ କେମିତି ହଁ ସେଇଟା ତ ଆଗରୁ ମାନେ - କେମିତି ତମକୁ ଡର ରହିଲା ମାନେ ସେଇଠୁ ତମର କେତେ କିଲୋମିଟର ରହୁଚି ଘର?
ଆମର ତ ବାଲେଶ୍ଵରରେ ନା ସେଠୁ ଆମର ବହୁତ ଦୂର ବାଲେଶ୍ଵର ର ଜଳେଶ୍ଵର ଜାଣିଛନ୍ତି?
ହଁ ଶୁଣିଛି।
କେବେ ଦୀଘା ନାମ ଶୁଣୁଛନ୍ତି?
ହଁ ଦିଘା ନାଁ ଟା ଶୁଣିଛି।
ହଁ ଆମେ ତ ଏଇ ଦୀଘା ମାନେ ସେଇଟା ତ ଗୁଗ୍ରୀ ଡିଷ୍ଟ୍ରିକ୍ଟ ରେ ଯାଉଛି ଆମର ଆମର ଯୋଉଁ ଜଳେଶ୍ୱର ମାନେ ଜଳେଶ୍ୱର ରେ ଯାଉଛି।
ଆଚ୍ଛା।
ଆଉ କଣ?
ଖାଇଥିଲ କଣ ଆଜି ଗାଧୁଆବେଳେ?
ହୁଁ ଖରା ବେଳେ!
ହଁ।
ଖରାବେଳେ ଖାଇଥିଲି ଭାତ ଖାଇଥିଲି ମାଛ ଯୋଉଁ କଣ ଆଳୁ, କାଙ୍କଡ଼ ଦେଇ କଣ ତରକାରୀ ମା କରିଥିଲେ ଆଉ ଶାଗ ଭଜା ଆଉ ଯୋଉ ବିହାନ କୁ ବେସନ ରେ ବଡା କରନ୍ତି ନା
ହଁ ହଁ
ହଁ ତାକୁ ଆଉ ଆଉ ଚଡଚଡ଼ି କଣ।
ଆଛା ଭଲ ଏତେ ପ୍ରକାର ଖାଇଛ ଆଉ।
ଏତେ ପ୍ରକାର ହେଇଥିଲା କିନ୍ତୁ ମୁଁ ଏତେ ପ୍ରକାର ଖାଇନି। ମୁଁ ବାସ୍ କଣ ମାଛ, ଶାଗ ଭଜା, ଆଉ ହାଲକା ଟିକେ ଝୋଳବାସ ସେମିତି ଆଉ କିଛି ଖାଇ ନାହିଁ
ଆଉ ତମ ପରିବାରରେ କିଏ କିଏ ଅଛନ୍ତି?
ରେ ମା ଅଛନ୍ତି ବାବା, ଭାଇ, ମୁଁ।
ଭାଇ ବଡ ନା ତମେ ବଡ?
ନାଇଁ ଭାଇ ବଡ।
ଭଲ ଆଉ।
ହୁଁ ହୁଁ।
ହ
ଛୋଟ ପରିବାର ଆଉ।
ହୁଁ ଛୋଟ ତ ପରିବାର ଆଉ କିନ୍ତୁ ମୁଁ ଜାଣିବାରେ ଏବେ ବି ଯୋଉଟା ବି ଚାଲିଛି ନା ଯିଏ ବି ମ୍ୟାରେଜ କରୁଛନ୍ତି ଏମିତି ଗୋଟେ ପରିବାର ଥିବ ପୁଅଟେ ଝିଅଟେ ଦେଇ ଦବ ସଇଲା କଥା କାହିଁକି ନା କିଏ ପୁଅ ଦିଇଟା ହେଲକୁ କିଏ ଏତେ ମନ ଦୁଃଖ ତ ଝିଅ ହଉନି ଫୁଣି ଝିଅ ହେଲା।
କିନ୍ତୁ ମତେ କଣ ମତେ ଜଏଣ୍ଟ ମାନେ ଯୋଉ ପରିବାର ଟିକେ ମିସ୍ତି କରିବା ନା ମୋତେ ଭଲ ଲାଗେ ସେମିତି
ହଁ ନା ଆମର ଜଏଣ୍ଟ ଫ୍ୟାମିଲି ମାନେ ଚାରିଟା ବାପା କିନ୍ତୁ ମାନେ କିଛି ଅକେଜନ ହେଲେ ଯହାଠୁ କୁ ଯୋଉ ଭୁଅ ଭଉଣୀ ତାଙ୍କର ବି ଚାରିଆପାଙ୍କର ଚା ଟା ଝିଅ ଆଉ ଆମର ତିନିଟା ଭାଇ। ସେଇ ଟାଇମ୍ ରେ ମଜାମସ୍ତି କରୁ କିଛି ଅକେଜନ ହେଲେ ଆଉ
ମାନେ ଗୋଟେ ଘରେ ଅଛ ତ?
ହଁ ନା ମାନେ ସେପାରେଟ ହେଇଯାଇଛୁ ଯେହେତୁ ଲାଇନ୍ ହେଇକି ନା ଧ ଗୋଟେ ରାସ୍ତା। ତା କଡରେ ଦେଖିବୁ ଲମ୍ବା ଲାଇନ ସେମିତି ଆମେ ରହିଛୁ ଆଉ।
ନାଇଁ ଆମର ବି ବାବାଙ୍କର ବାବା ତ ଛୋଟ ସବୁଠୁ ମୋର ବଡ ବାପା ତିନି ଜଣ ଅଛନ୍ତି। ସେମାନଙ୍କର ବି ଘର ଆ ଆମ ପାଖାପାଖି କିନ୍ତୁ ଆମର ସେମତି ଲାଇନରେ ନାହିଁ। ସିଏ ଆମର ଗୋଟେ ଘର ପରେ ଜଣଙ୍କର ଆଉ ଜଣଙ୍କର ଆଉ ଜଣେ ଏ ନାହାନ୍ତି ସିଏ ଟିକେ ଦୂର ମାନେ ଆମ ଘର
ନା ଆମର ସିନା ସିଙ୍ଗିଲ୍ ଯେମିତି ବାପା ବୋଉ ମୁଁ ଏବେ ଅଛୁ ନନା ନାଇ। କିନ୍ତୁ ଜଣା ପଡେନା କାହିଁକି ନା ଆମେ ଟିକେ ସେ ଛୁଆକୁ ମିଶାମିଶି କରିକି ଆମେ ରହୁ ଛୁଆ ଘରେ ମୁଁ ଯାଇକି ସବୁବେଳେ ପ୍ରାୟ ଟାଇମ୍ ଟିକେ ବସା ଉଠାଏ ସେ ସିଏ ଆସି ସେମତି ଗାଧୁଆଳ ବସା ଉଠା କରୁ କିଛି ଜଣା ପଡ଼େ ନା। ମାନେ ଏକୁଟିଆ ଘର ଟା ରହିଲେ ସେମିତି ଛୋଟ ଫ୍ୟାମିଲି ଟିକେ ଦୁଃଖ ଲାଗିବ ଆଉ
ହଁ।
ଏମିତି ଘର ପାଖକୁ ଘରେ ରହିଲେ ଇଏ କଥା କହିବେ ସିଏ କଥା କହିବେ ଏଇଟା
ସେମିତି ତ ଠିକ ବାକି ଆଜିିକାଲି ତ ପାଖାପାଖି ରହିଲେ ସୁବିଧା ବି ଅସୁବିଧା ବି କେବେ କେବେ କିଛି କିଛି ଝଗଡ଼ା ଲାଗି ଯାଉଥିବେ। ସେମିତି ଆମର ସବୁ ପାଖାପାଖି ଘର ଆମର ତ କଣ ଇଆ କାନ୍ଥଠୁ ତାର ମାନେ ହାତକି ଦୁଇ ହାତ ଛାଡ ତାର ଗୋଟେ କାନ୍ଥର ମାନେ ଏମିତି ଘର। ପାଖପାଖି ପୁରା ହେଲେ କଣ ହବ କେବେ ଝଗଡ଼ା ଲାଗିଯାଉଥିବେ। ଏ ପୁଣି ମିଶି ଯାଉଥିବ ଏମତି ଚାଲେ ଆଉ।
ଆଉ ଶଉଛ କେତେବେଳେ?
ରାତିରେ ରାତିରେ ତ ଶୋଇବା ଟାଇମ ତ ମୋର ବାରଟା ହେଇଯିବ।
ଏତେ ଲେଟ୍ ଆଉ। ହଁ ମାନେ ହେଇଯାଏ। ସେଇଟା ମୁଁ ଏମତି ସିରିଏଲ କେବଳ ଦେଖେ ଆଉ ମତେ ଇଷ୍ଟାଗ୍ରାମ ଏତ ଦେଖିବାକୁ ଭଲ ଲାଗେ ନା। କାହିଁକିନା ତାକୁ ଲାଇଟ୍ ଟା ପଡେ ମତେ ପୁରା ଗରମ ବେଶୀ ହୁଏ ମୋର ସେ ନେଇାଇ ସବୁ ରେଡି ହେଇ ସାରିଲାପରେ ଖାଇପି ସାରି ଧୁଆଧୁଇ ସାରିଲା ପରେ ଆରମ ସେ ସିରିଏଲ ଦିଟା ତିନଟା ଦେଖିବି।
ଟିକେ ଗୀତ ବଜେଇ ଦେଇେକି ଶୋଇପଡେ ଆଉ।
ହଁ।
ଆଉ
ଜଲ୍ଦି ଉଠ ନା ଲେଟ କରି ଉଠ।
ନା ମୋର ଡେଲି ଉଠିବା ଡେଲି ଗାଳି ଶୁଣିକିି ଉଠେ ଆଉ ସେମିତି ଯାହା ହେଲେ ସକାଳୁମାନେ ତ ଟେ ମୁଁ ବୋଉ କାହାକୁ କାହା କହିଦେଇିଥିବି ରାତିରେ କି ତୁ ମତେ ଉଠ ହଁ ଏତେ ଜଲଦି ଗୋଟେ କଣ ଉଠେ କିଛି କାମହିଁ ମତେ ଉୋଠେଇ ଲାଭ କଣ? ମୁଁ ଉଠିମିନି କି ବଳେ କିନ୍ତୁ ସିଏ ତାର ସି ଚାରିଟା ରାତିରେ ଉ ଏଠି ତ ଫୁଲ ଆମଘରୁ ଛୁଆଉଘରୁ ଆଣିସାରିଲା ପରେ ସେ ତ ଆଉ ଶୁଏନି। ସେ କହିବ ଯେ ମୁଁ ଉଠିଛି ମାନେ ଏତେବେଣୁଶୁ କିଛି କାମ ନାହିଁ। ଏକରେ ତ ପାଞ୍ଚଟ ର ହିଁ ଖରାପ ପଳେଇଆସୁଛି ଜାଣିଥିବ ପାଞ୍ଚଟା ଛଅଟ ର ଖରାପଲେଇ ଆସୁଛି ତାଙ୍କର ସେ ଟାଇମ୍ ଦେଖୁ ନ ଦେଖୁ କହିବ ଆଟା ନଅଟା ବାଜିଲାଣି ଶୋଇଚୁ ଇଏ ସିଏ। ସି ଆଉ ଡାଇରେକ୍ଟ ଫ୍ୟାନ୍ ବନ୍ଦବହେଲାମାନେ ତ ସୋଇଲା ନିଦ ଭାଙ୍ଗିଲା ଆଉ।
ମତେ ବି ସେମିତି ମୁଁ ଯଦି ଶୋଇଥିବି ମା ଉଠିଥିବେ ଆଗେ ତ ସେମିତି ଯଦି ଛଅଟା ବାଜିଥିବ ମତେ କହିବେ ଆଟ ଗଟ ବାଜିଲାଣି ଉଠିବ ଝରକା କବାଟ ସବୁ ଖୋଲି ଦେଇ ଫେନ୍ ଫେନ୍ ବନ୍ଦ କଲେ ମୋତେ ଗରମ କରିବନି।
ଆଗେ ଝରକା କବାଟ ଖୋଲା ହେଇଯିବ ତାପରେ ଫ୍ୟାନ୍ ବନ୍ଦ କରିଦେଇ ଆ ଚାପିକି ପଳେଇଥିବ। ମୁଁ କଣ କରିବିନି ମୁଁ ଯଦି ବେଶୀ ରାଗିମି ଆହୁରି ମୋ ଉପରେ ଆଟାକ୍ ହେଇଯିବ। ମୁଁ ଟାଇମ ଦେଖିଦେଇଥିମି ସେତେବେଳେ ସାତଟା ସାଢେଛଅଟା ହେଇଯାଇଥିବ ହଉ ଉଠେଇ ତ ଯା ପଡ଼ିବ ଆଉ।
ଫୋନ୍ ପାଇଁ ଗାଳି ଶୁଣ ନା ଶୁଣୁନି କେବେ?
ହଁ ଆଜି ଆ ହିଁ କି ସେଠି କହିଲେ ଏତେ ସମୟ ତୁ କଣ ଦେଖୁଛୁ ମୁଁ କିନ୍ତୁ ଆକ୍ଚୁଆଲି ଏତେ ମତେଖ ଦେଖିବା ପାଇଁ ଭଲ ଲାଗେ ନା ଫୋନ୍ଟା ଯଉ ଇନ୍ଷ୍ଟଗ୍ରାମ କେବଳ ମୋର ଷ୍ଟାଟସ୍ ପକେଇବା ପାଇଁ ଖାଲି ମୁଁ ରିଲ୍ସ ଖୋଜୁ ଖୋଜୁ ମୋତେ ଅଧଘଣ୍ଟା ଘଣ୍ଟା ଲାଗିଯାଏ। ମୁଁ ଯେମିତି ଚାହୁଁଥିବି ସେମତି ମିଳିବା ଷ୍ଟାଟସଟା ଆଉ ସେଇଥିରେ ଟାଇମ ପଲାଏ ସେତିକି ସମୟ ମୁଁ ଇନ୍ଷ୍ଟଗ୍ରାମ ଦେଖେ ଆଉ ଯଦି କିଏ ହାଏ ହେଲୋ ମେସେଜ କଲା କଥା ହଏ ନହେଲେ ନାଇ। ଏତେ ମୋର ମେସେଜେ ବି ନାହିଁ କିଛି ନାହିଁ ଏମିତି ନର୍ମାଲ୍ ଖାଲି।
ସେ ଘର ପାଖରେ ଯେଉଁ ଝିଅମାନେ ଆସଛନ୍ତି ତାଙ୍କର ଯେ ଛୋଟ ସେ ସ୍କୁଲରେ ପଢ଼ଛନ୍ତି ନା ସେ ଟିକେ ଆସିବେ ଦେଖିବା ପାଇଁ ମୁଁ ତାଙ୍କୁ ଦେଇଦିଏ ମୋବାଇଲ। ଟିକେ ଭଲ ଲାଗେ ତାଙ୍କୁ ସେ ଟିକେ କହିବେ ମାମୁଁନି ଦିଦି, ଦିଅ ଟିକେ ମୋବାଇଲ, ଇଏ ସିଏ ଦିଦି କହିକି
ହୁଁ
ଆଉ ବଉ ତାର ସନ୍ଧ୍ୟାଵେଳେ ବସି ଦେଖୁଥିବ, ଆମେ ଛୁଆ ବୋଉଘରେ ମୁଁ ଯାଇ ଛାତ ଉପରେ ଆମେ ସବୁ ବସିକି ମଜା ମସ୍ତି କରୁ ଆଉ ଲୁଡ଼ୁଫୁଡ଼ୁ ଖେଳୁ।
ଭଲ ସେମିତି ମୁଁ ବି ସେମିତି ଖୋଜେ କିନ୍ତୁ ସେମିତି ତ ଆମ ଘର ପାଖରେ ଅଛନ୍ତି ଦୁଇ ଜଣ ଭଉଣୀ ଅଛ ଅଛନ୍ତି କିନ୍ତୁ ସେମାନେ ସେମିତି ନିଳାମିତ
ଆଚ୍ଛା। ନା ଆମର ଘର ପାଖ ପିଲା ନ ମୋର ଛୁଆଗୁରା ତା ପୁଅ ଶନି ମାନେ ମୋର ଭାଇ ତା ମା ସାଙ୍ଗ ତିନି ଜଣ ସବୁବେଳେ ଆମ ଘରେ ଆସିକି ମଜାମସ୍ତି ଯାହା ବିି ହେଉ ମାନେ ସବୁବେଳେ ମୁଁ ତାଙ୍କ ଭାଇ ହିସାବରେ ଦେଖିମି ଆସିବେ ମାନେ ମଜାମସ୍ତି କରି ଲୁଡୁ ଖେ ଳିବୁ ବାଜି ମରାମରି ହେବୁ ଏମିତି ଆଉ
ଭଲ।
ପୁଅ ପିଲା ଆହୁରି ଜାଣିଥିବ ଗୋଟେ ଜିନିଷରେ ପୁଅ ପିଲାଙ୍କୁ ସବ ସାଙ୍ଗର ଯୋଉ ଆଉ ଭାଇ। ଏ ଯିଟା ରଖିବ ସେଇଟା ଭଲ କିନ୍ତୁି ଝିଅ ପିଲାଙ୍କର ସେତିକି ପଡେନି।
ହଁ ଠିକ କହିଛ ମାନେ ସେମାନଙ୍କ ସମୁଦରେ ଯଦି କିଛି। କିଛି ଗୋଟେ ହେଇଯାଇଥିବ ଭୁଲ ବୁଝାମଣା ସେମାନେ ତାକୁ ଧରିକି ପୁରା ବସିଥିବେ। ଯଦି ଭୁଲ ବି ମାଗିବାକୁ ଯିବ ତ ତାପରେ ବି ସେମାନେ ଧରିକି ବସିଥିବେ। କିନ୍ତୁ ପୁଅ ପିଲା ମାନଙ୍କର ସେମିତି କିଛି ନାହିଁ କହିଦେଇଛୁ ତ ହଉ ମତି ଭଲ ସେମାନଙ୍କୁ ଭଲ ଲାଗେ ସେମାନଙ୍କୁ ସେ ଯଉ।
କିଛି ଅସୁବିଧା ହବ ମାନେ ସାଙ୍ଗେ ସାଙ୍ଗେ ଦିଦି ଏମିତି ହେଲା, ଦିଦି ସେମିତି ହେଲା, କିଛି ଅସୁବିଧା ସାଙ୍ଗେ ସାଙ୍ଗେ ଫୋନ କରିବେ। ଗାଡି ତ ଆମର ଅଛି ନା ସେ କହିବେ ମତେ ଟିକେ ଗାଡି ଦରକାର ହଁ ନିଅ ମାନେ ସେମିତି ବିଶ୍ଵାସରେ ସେମାନେ ଅଛନ୍ତି।
ହୁଁ ସେମାନେ ରାଗ ଟାକୁ ଧରନ୍ତିନି କିନ୍ତୁ ଝିଅ ପିଲାମାନେରାଗ ଟାକୁ ଧରନ୍ତି।
ଫିସ୍ଟି ବି ଯେତେବେଳେ କରିବେ ନା ଆଗେ ମତେ ପଚାରିବେ ଫିଷ୍ଟି କରିବୁ ମୁଁ କହିଲି ହଉ ଆଣ କରିବା ମୁଁ ଯଦି ବଡ଼ ଥିବି ନା ସେହିତ ସମସ୍ତେ ବି ଜାଗାରେ କରିଦିଅନ୍ତି ବଢ଼ିଆ ମଜାମସ୍ତି କରିକି ଆମେ ଫିଷ୍ଟଟା କରୁ।
ହୁଁ।
ଏଟା ମଜା ଆସେ ଟିକେ ତ ଗୋଟେ ଗୋଟେ ଥାନ୍ତି ଆଉ ଯା ଆଉ।
ଆଉ କଣ।
ଆଉ ତମର ତମେ ଫିଷ୍ଟ ଫିଷ୍ଟ ତମର ବ୍ୟାଚ ଫିଷ୍ଟ ନା ହେଇନି।
ହଁ ଆମର ବି ଫିଷ୍ଟ ହୁଏ ଆମର ସେମିତି ଏ ଯୋଉ ବଡ ଦିନରେ। ନୂଆ ବର୍ଷରେ ଫିଷ୍ଟ କରୁ। ଆଉ ଏବେ ତ ଲାଷ୍ଟ ଆମେ। କରିଥିଲୁ ଯେଉଁ ବଡ଼ଦିନ।
ଏ ଏଇ ଇର ନା ଯୋଉ ସରି ଇଏ ଦୁଇ ହଜାର ପଚିଶ ର।
ନା ଏଇ ଇୟରରେ ତ ଆସି ନାହିଁ ନୂଆ ବର୍ଷରେ ନୁହେଁ ବଡ ଦିନରେ।
ହଁ ସେଇ ବା ଡିସେମ୍ବର ରେ।
ହଁ ଡିସେମ୍ବର ପଚିଶ ରେ ଡିସେମ୍ବର ଚବିଶ। ରେ ମୋ ବର୍ଥ ଡେ ତ ସେ ଦିନ ମୁଁ ଡାକିଥିଲି ସାଙ୍ଗ ମାନଙ୍କୁ ମୁଁ କହିନି ସେମାନେ ଆସି ପାରିନଥିଲେ ମାନେ। ହଉ ଠିକ ଅଛି ପଚିଶ ତାରିଖ ଚାଲି ଆସିବ। ସେବେ ମିଶିକି ଫିଷ୍ଟ କରିବା ଏଇଠି ଘର ପାଖରେ। ଆଉ ଏବେ ମାନେ ଫିଷ୍ଟ ସେମିତି ଯଦି କିଛି ବଣ ଫଣ ମିଳିଲେ ତ ଭଲ ଲାଗେ ସେମିତି ତ ବଣ ଫ। ଣମତି ସଫା କରିବୁ କୋଉଠି ଘରେ ହି ରୋଷେଇ କଲୁ ବାସ ସେମିତି ସାଙ୍ଗ ସାଥି। ଏ ଆସିଲେ ମଜା ମସ୍ତି କଲୁ ଫଟ ଫଟ ଉଠେଇିଲୁ ଭିଡ଼ିଓ କଲୁ ବାସ।